ହାଲୋ।
ହାଲୋ।
ହଁ।
ହାଲୋ କଣ କରୁଚ?
ହଁ।
କଣ କରୁଛୁ? ଖାଇସାରଲୁ ଖାଇସାରଲୁଣି?
ନାଇଁ ଏଇ ଛେନା ଖାଉଥୁଲି ଆଉ ଟିକେ ଗଲେ ଖାଇବି ଆଉ।
ହୁଁ ହୁଁ ଆଉ ରୋଷେଇ ସ
ତୁ ହଁ ରୋଷେଇ ସଇଲାଣି ତୁ?
ହୁଁ ବସି
କାଲି ମସରୁମ୍।
ଆଉ ତମ ଘରେ କଁ କରୁଚନ୍ତି ସମସ୍ତେ?
ଏ ମୋ ବାପା ଚୁନା ମାଛ ହାଣିଥିଲେ ଯେ ବୋଉ ଭାଜୁଚି ବାପା ପଦା ଆଡ଼େ ମୋ ଭାଇ ଏଇଠି ବସିଚି ଆଉ।
ଉଁ ହୁଁ କୋଉଠି ଅଛୁ ଉପରେ ନା ତଳେ?
ଏଇ ଛାତ ଉପରେ।
ଉଁ ହୁଁ।
ତୁ କଁ କରଚୁ?
ଏଠି ବସିଚି ।
ଅହ ଖାଇଲୁଣିି?
ନାଇଁ ଖାଇନେଇ ଆମର ରୋଷେଇ ସରଲାନା।
ଅହ ଆଜି କଁ ଏତେ ଲେଟେ?
ବାହାରେ କରୁଚ କି ରୋଷେଇ? ବାହାରେ କରୁଚ ରୋଷେଇ? ଚୁଲିରେ? ତାପରେ ଟାଙ୍ଗି କରିନ କି ଯୋଉ ଚାଳିଆ?
ନାଁ କରିନୁ ଏ ବଉ କଉ ଲା ଆମ ଚୁଲି।
ଅହ ମୁଁ କହିଲି ତା ଓପରେ ମାନେ ଇଏ ଚାଳ ଛାଆଣି କରିନ କି?
ନାଇଁ। ସେୟା ବହୁ କହୁଥିଲା କରିବ ବୋଲି ଏ ଜରିଟେ ଇଏ ଦେବ ବୋଲି।
ହୁଁ ହେଇରା ଟାଙ୍ଗି ଦିଅନ୍ତେ ଏ ଯୋଉ ଫିମ୍ପି ଫିମ୍ପି ମାରୁଚି ଏତିକି ବେଳେ ବି ରୋଷେଇ କରିହେଇଥାନ୍ତା।
ହୁଁ।
ଆଉ ସନ୍ଧ୍ୟା ବେଳେ କଁ ଖାଇଥିଲୁ?
ଏଇ ଇପି ଖାଇଥିଲି ଆଉ।
ଉଁ ହୁଁ କମ୍ପ୍ୟୁଟର୍ କ୍ଲାସ୍ ଯାଇନୁ ଆଜି?
ହଁ ଯାଇଥିଲି।
ଏକା?
ନାଇଁ ସେ ଦି ଜଣ ଆଙ୍କ ଯାଇଥିଲେ।
ଏଇ ତ ଆଜି କୁଆଡ଼େ ଯାଇଥିଲା ଯୋଉ ଏଇ ତା ଦାଦାଙ୍କ ସହିତ ଏଇପଟେ ଯାଉଥିଲା। ତ ବେଷ୍ ଫ୍ରେଣ୍ଡ୍।
ବେଷ୍ଟ ଫ୍ରେଣ୍ଡ୍ କାହିଁ କହୁଚୁ ନ କହିବା
ହଁ ଏପଟେ ଯାଉଥିଲା ତା ଦାଦାଙ୍କ ସହ।
ତା ସାନ ଦାଦା?
ହଁ ବାବୁ ଦାଦା ହଁ।
ଉଁ ହୁଁ ଉଁ ଦେଖିଚୁ ତୁ?
ଅଁ ଆମ ଘର ବାଟେ ଗଲା ମୁଁ ଝରକା କତିରେ ବସିଥିଲି ଅନେଇଥିଲା ଯେ ମୋ ବୋଉ କହିଲା ହେଇ ତୋ ସାଙ୍ଗ ଯାଉଚି ଅନେଇଚି। ମୁଁ କହିଲି ମୁଁ ଦେଖିନି ଆଉ।
ଉଁ ହୁଁ।
ହଁ ହଁ।
ଆଉ ସେମା ସେମାନେ ଦିହାଙ୍କ ତ ହୁଁ ଚେ ଯେ ଯେମିତି ମିଶନ ଯିଏ କ ତାଙ୍କ ଭିତରେ କେବେ ଝଗଡା ହେଇ ନଥିଲା।
ମିଶୁଚନ୍ତି?
ହୁଁ।
ହଁ ଜାଣୁଁ ଏ ଦିଟା ଅ କେମି
ଆଉ ଆଉ କଣ କରୁଛୁ ହଁ ଅଛି।
ଏଇ ଛାତ ଉପରେ ଛି ଛିଡା ହେଇଛି ଏଇନେ ଏଲା।
ଆଁ ଆଇଲାଣି ସାଢେ ସାତଟା ଏଳୁ ସାଢେ ସାତ
ହଁ ହଁ ମୋବାଇଲରେ ଚାର୍ଜେ ଅଛି ମୋବାଇଲରେ ଚାର୍ଜେ ଅଛି।
ହଁ ଏଇନା ହେଲା ଶହେ ପରସେଣ୍ଟ ହେଲା ଧରିକି ଆଇଲି।
ଓହୋ ତଳେ ଟାୱାର ପାଉନି ନା।
ନା ପାଉନି ତଳେ ମୋର ତଳେ ପାଉଚି ହେଲେ ଓପରେ ପାଉନି।
ତମ ଘରେ ତ ଥିଲେ ଫୋନ ଲାଗୁନି ତ ପାଉଚି ତଳେ।
ଉଁ ନାଇଁ ମାନେ ତଳେ ବୋଲି ବାହାରେ ଆମ ପାହାଚରେ ଲାଗୁଚି। ପାହାଚରରେ ହୋଚି ସବୁ ଆସୁଚି ଘରେ କିଛି ଆସୁନି ତ।
ହୁଁ ଦେଖେଇଲୁନି ଫୋନ ଯୋଉ ମୋବାଇଲ ଦୋକାନରେ।
ମୋବାଇଲ ଦୋକାନରେ କଣ ଦେଖେଇବି ଏଇଠି ତ ସମସ୍ତଙ୍କର ମୋ ନାନୀ ଘରିଙ୍କର ବି ସେଇ ନେଟୱାର୍କ ଇଏ ହୋ ଉଚି। ରଚନା ଆ ହରିକାଙ୍କର ବି ସେଇ। ମୋ ନାନୀ ର ଜିଅ ମୋର ଏୟାରଟେଲେ ହଁ ଏୟାରଟେଲେ ମୋର ତାର ଜିଅ।
ଏୟାରଟେଲେ ଗାଁରେ ଖୁଣ୍ଟି ଲାଗିଚି ତୋର ପାଉନି। ଆମର ଘରେ ଏଠି ପୁରା ପାଇଁ। ପାଇଁ ଆମର ଜିଅ ନାହିଁ ହଁ ଆମର ପୁରା ଫୁଲୁ।
ଉଁ ହୁଁ ତମ ଘର ଟା ନେୟାରଟେଲ ଖୁଣ୍ଟି ପାଖରେ।
ଆମର ଜିଓ ପାଉନି।
ଜିଓଟା ମୋ ନାନୀର ଆସୁଚି ଧପେଇ ଧପେଇ ଟିକେ ଆଉଚି ଆଉ।
ଆମ ଘରେ ଝିଅ କଟାଲ ନା
ହୁଁ।
ଆଉ ତମ ଯୋଉ ସେକେଣ୍ଡେ ସିଲେକ୍ସନ ଘୁଞ୍ଚି ଯାଇଚି ପ୍ଲସ ଥ୍ରୀ ର।
ଆଁ।
ପ୍ଲସ୍ ଥ୍ରୀ ର ଶେକେଣ୍ଡେ ସିଲେକ୍ସନ ପ୍ଲସ୍ ଥ୍ରୀ ର ସେକେଣ୍ଡେ ସିଲେକ୍ସନ ଘୁଞ୍ଚି ଯାଇଚି ପା।
ହଁ ଯୋଉ ହଁ ମାନେ ଫିସ୍ ଦବନି ସେମିତି ବି ପଢିବ ହଁ ସବୁ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।